ଅଁ ହଁ ହ୍ୟାଲୋ କଣ କରୁଥିଲେ?
ଏଇ ଭାତ ବସେଇଚି ଗୋଟେ କେରେ ଡାଲି ବସେଇଚି ଗୋଟେ କେରେ ଭାତ ବସେଇଚି ଆଉ।
ଖାଇସାଇଲେଣି।
ହଁ ହଁ
ଆଉ ଘରେ ସମସ୍ତେ ଭଲ ଅଛନ୍ତି କି।
ହଁ ହଁ ସମସ୍ତେ ଭଲ ଅଛନ୍ତି।
ତାହେଲେ ଆଜି ଆମେ ବୃକ୍ଷ ବିଷୟରେ ଆଲୋଚନା କରିବା।
କୁହନ୍ତୁ।
ଏ ସେମ୍ ହ୍ୟାଲୋ।
ହଁ କୁହ।
ମୁଁ କହିଲି କୁହନ୍ତୁ। ଆଉ ଆମର ବୃକ୍ଷ ମାନେ ବୃକ୍ଷ ଆମ ଜୀବନରେ କଣ ଜରୁରୀ ବୃକ୍ଷର କଣ ଜରୁରୀ ଆମ ଜୀବନରେ ଅଛି କହିପାରିବେ କି ନା ମୁଁ କହିବି।
ନାଇଁ ନାଇଁ କୁହ ତମେ।
ହଁ ଯୋଉ ମାନେ ବୃକ୍ଷରୁ ଆମେ ଅମ୍ଳଜାନ ପାଉଚେ। ଜାଣ ଯଦି ବୃକ୍ଷ ଆମେ କାଟିଦେବା ତାହେଲେ ଆମେ ନିଶ୍ୱାସ ନେଇପାରିବା ନାହିଁ। ବଞ୍ଚିପାରିବା ନାହିଁ ଆମେ।
ହଁ
କାରଣ ବୃକ୍ଷ କାରଣ ଉଁ ବୃକ୍ଷ ଆଜି କାଲି ଦେଖ ଦେଖିବେ ଲୋକମାନେ ଘର କରିବା ପାଇଁ କାଟି ଦଉଛନ୍ତି ବହୁତ ଗଛ କାଟି ଦଉଛନ୍ତି। ରାସ୍ତା ହଁ ରାସ୍ତା ମାନେ ତିଆରି କରିବା ପାଇଁ ରାସ୍ତା ଚଉଡା କରିବା ପାଇଁ ରୋଡ଼ ସାଇଟରେ ଯୋଉ ଗଛ ଥିଲା ଦେଖିବେ ସବୁ କାଟି ଦଉଛନ୍ତି।
ସବୁ ତ କାଟି ଦଉଚନ୍ତି ଆଉ। ବାଡ଼ି ଘରେ ବି ଯୋଉ ଫୁଲ ଗଛ ଲାଗୁଚି ସେଗୁଡ଼ା ବି କାଟି ଦଉଚନ୍ତି
ହଁ ସେଇଆା ଆମେ ମାନେ ବୃକ୍ଷ ଏମିତି ଯଦି ଦିନେ ଦିନେ କାଟି ଚାଲିବା ଦିନେ ଦିନେ ସବୁ ଗଛ କଟା ହେଇଯିବ ତାହେଲେ ଆମେ ଅମ୍ଳଜାନ ପାଇବା କୋଉଠୁ ନିଶ୍ବାାସ ନେବା କୋଉଠୁ। ଖରା ଦିନେ ରୋଡରେ ଗଲେ ଟିକେ ଛାଇହେଲେ ପଥିକ ଠିଆ ହେବାକୁ ମେନ୍ ଗୋଟେ ଖ ଗଛ ବି ନାହିଁ।
ଗଛ ସବୁ ତ କାଟି ଦେଇଚନ୍ତି ରୋଡ୍ କର ମାନେ ସବୁ କାଟି ଦଉଚନ୍ତି ଆଉ।
ଯଦି ମାନେ ଆମେ ଲୋକମାନଙ୍କୁ ବୁଝେଇବା ସେଇଆ ଯେ ଆ ମାନେ ଲୋକଟେ ପିଲା ଯଦି ଜନ୍ମ ହେଲା ଯେମିତି ପିଲାର ଯେମିତି ଲାଳନ ପାଳନ କରାଯାଉଚି ତା ଜନ୍ମଦିନକୁ ଗୋଟିଏ ଗଛ ଲଗା ହବ ତାହେଲେ ସେଇ ଗଛଟି ବଡ ହେଇକି ଗୋଟେ ବିଶାଳ ଗଛ ହେଲେ ତା ଛାଇଦବ ଆମକୁ। ସେଥିରୁ ଆମେ ଫଳ ବି ଖାଇବା ତା ପତ୍ର ବି ଆମେ ଜାଳଣୀରେ ବି ବ୍ୟବହାର କରୁଚେ ତା କା ଠ ବି ଆମେ ଜାଳେଣି ରୂପେ ବ୍ୟବହାର କରିପାରିବା।
ସେଇଟା ଝିଅ ଦେଖ ଆମେ ଆମେ ଆମେ ଏଇ ଜିନିଷଟା ବୁଝିଚେ ଆମେ ଲୋକଙ୍କୁ ବୁଝେଇବା ବୁଝିପାରୁଚନ୍ତି କି ଗୋଟେ ଗୋଟେ ଲୋକ ଅଛନ୍ତି ବୁଝିବେ ଗୋଟେ ଗୋଟେ ଲୋକ ଅଛନ୍ତି ବୁଝିବେନି। ବୁଝିପାରୁଚ କି ଯୋଉ ଲୋକଟା ବୁଝିପାରିବ ଜିନିଷଟା ବୁଝିବ ଜଣେଇବ ଯେ ନାଇଁ ମୁଁ ଗୋଟେ ଜାଗାରେ ମୁଁ କହୁଚି ଫୁଲ ଗଛ ସାଡେ ଚାରି ହଜାର ଟଙ୍କାରୁ କିଣିଲି ତାଙ୍କ ପୁଅର ନାହିଁ ନାହିଁ ମୋର ହଁ ହଁ। ବୁଝିପାରୁଚ କି ସେ ଗଛ ସେ ଝିଅ ମାନେ ଦେଖିଲେ ତମକୁ ଲୋଭ ଲାଗିବ ସେ ଗଛ ଏମିତି ପ୍ରକାର ବଢିଚି। ସେ ବାରି ଭିତରକୁ ତମେ ପଳେଇବ ଘଣ୍ଟାଏ ବସିକି ଆସିବ ତମକୁ ବହୁତ ଆରାମ ଲାଗିବ। ହେଲେ ମୁଁ ସବୁ ତ ସିଏ ପଇସା ପଇସା ଦେଲେ କିନ୍ତୁ ମୁଁ ସବୁ କିଣିଲି ମୁଁ ସବୁ ଲଗେଇଲି ଗଛରେ ପାଣି ଦେଲି କେମିତି ସାର ଦିଆହବ। ସେଗୁଡା ସବୁ ଦେଲି ଗଛ ଏଇକିଆ ବଢିଗଲାଠୁ ଏ ପାଞ୍ଚ ଛଅ ଘର ଆଣିକି ଫୁଲ ପୂଜୁଚି।
ହଁ ମୁଁ ସେଇଆା କହିଲି ଯଦି ଆମେ ନିଜ ବାଇରେ ନିଜ ଯଦି ଫୁଲ ଗଛଟେ ଲଗେଇବା ଆମକୁ ତ କୁଆଡେ ଯିବାକୁ ପଡିବନି ନା ଠାକୁର ପୂଜା ପାଇଁ ଫୁଲ ପାଇଁ।
ମୁଁ ବା ଅଇଖା ଦୁଇ ହଜାର ଟଙ୍କାର ଗଛ ଆଣିକି ଲଗେଇଚି ବାଇରେ।
ସେଇ ସମସ୍ତେ ସେଇଟା ବୁଝିବା ଦରକାର ନା ଆମେ ଯଦି ଗୋଟେ ଆମ୍ବ ଗ ଛଟେ ଲଗେଇବା ତାହେଲେ ସେଥିରୁ ଆମେ କଣ ଆମ୍ବ ଆମ୍ବ ବି ଖାଇପାରିବା। ତା ଗଛ ମୂଳେ ଆମେ ଖରା ଦିନେ ଉଁ ଖରା ଦିନେ ଲାଇନ୍ କଟିଗଲେ ବସିବା।
କଦଳୀ ଗଛ ଯ ଜଣଙ୍କଠୁ ମାଗିକି ଆଣିଥିଲି ସେ ବାରି ପୁରା ବଣ ହେଇଗଲାଣି ମାନେ କଦଳୀ ଫଳୁଚି ପତ୍ର ତ ନିହାତି ଓଷା ବାର ପୁନେଇଁପର୍ବରେ ସେଇଟା ଲୋକ ଜାଣିବେ ଲୋକ କହୁଚନ୍ତି ହେ ବଣ ହେଇଯିବ ସେଇଟା ଲଗେଇଲେ ବାଇରେ ବଣ ହେଇଯିବ। କିନ୍ତୁ ତମ ଓଷା ବାର ପୁନେଇଁ ପର୍ବରେ ତମର ସବୁଥିରେ କଦଳୀପତ୍ ତ୍ରଟା ଦରକାର ହଉଚି ନା ନାଇଁ ସେଇଟା କିନ୍ତୁ ଲୋକ ବୁଝୁନାହାନ୍ତି।
ସେଇ କଦଳୀ ପତ୍ରରେ ଆମେ ହଁ କଦଳୀ ପତ୍ରରେ ଆମେ ମାନେ ଖାଉଚେ ତାକୁ ପୂଜା କରିବାର ଠାକ୍ କୁଙ୍କୁ ନାଗି ବି ଦଉ।
କଦଳୀପତ୍ରଟା ହିଁ ସବୁ ଥିରେକି ଦରକାର।
ହଁ ଆଉ ତାର ସେ ଯୋଉ ଆମେ ତା ଯେଉଁ ମୂଳଠୁ କାଣ୍ଡ ଯେଉ ସେଥିରେ ଆମେ ତାକୁ ମଞ୍ଜା କରିିକି ଖାଉଚେ ମଞ୍ଜା ତରକାରୀ କରିକି ଖାଉଚେ ତାର କଦଳୀ ହଁ
ସବୁ କିଛିଟା ହିଁ ଦରକାର।
ତା କଦଳୀରେ ଆମେ ଯୋଉ କଞ୍ଚା ସେ ଯଉ କଣ କଞ୍ଚା କଦଳୀ ଖାଉଛେ ଭାଜିକି ଚିପ୍ସ୍ କରୁଛନ୍ତି ତାପରେ ପାଚିଲା କଦଳୀ ଖାଉଛିେଁ
ହଁ। ହେଲା ମୁଁ ବା ଗଛ ବାଇରେ ଯଉ ଫୁଲ ଗଛ ଲଗେଇଛି ଉଁ ସାତ ପ୍ରକାର ଆଠ ପ୍ରକାର ମନ୍ଦାର ଗଇଛ ଲ କଟା କନିଆରି ଏ ଦି ପ୍ରକାରେ ସୁଗନ୍ଧରାଜ୍ ଆଉ ଭଣ୍ଡା ଅମୃତମଣ୍ଡା ଗଛ ତାପରେ ଯୋଉ ଇଏ କଣ୍ଟା ଫୁଲ ଗଛ ସବୁ ପ୍ରକାର ଗଛ ମୁଁ ବାଡିରେ ଲଗେଇଛି ମୁଁ ସାର ସ୍ୱସନ୍ଦ୍ର ର ଦୁଇଶହ ଟଙ୍କା ଲେଖା ପ୍ୟା ହେଟୁ ସାର କିଣିକି ଆଣିକିରି ଗଛ ମୂଳରେ ଦଉ। ହୁଁ ସବୁ ପ୍ରକାର ମନ୍ଦାର ଫୁଲ ହୁଏ।
ଥାଆନ୍ତିି।
ହଁ ତା ଭଣ୍ଡା ଟା ଖାଆନ୍ତି କଦଳୀ ଗଛର ମାନେ ମୂଳରୁ ପୁରା ଶେଷ ଯାଏଁ ସବୁ ଜିନ୍ଷ ହିଁ ଖାଆନ୍ତି ତା ମଞ୍ଜା ଖାଆନ୍ତି ତା ପତ୍ରରେ ବ ମାନେ ଖାଆନ୍ତି ଉ କଦଳୀ ଖାନ୍ତି ତା ଭଣ୍ଡା ଖାନ୍ତି କଦଳୀ ଗଛର ହିଁ ସବୁ ଖାଆନ୍ତି ଆମ ବାଇରେ କଦଳୀ ଗଛ ପୁରା ବଣା ହେଇଗଲାଣି। ହୁଁ ହୁଁ ହୁଁ ସବୁ କ୍ଷେତ୍ରରେ ନିମ ପତ୍ର ଟା ହଁ। ଫୁଲ ଖାଆନ୍ତି ପତ୍ର ବି ଯୋଉ କୁର୍ମି ହେଲେ ଲୋକମାନେ ବାଟିକି ପତ୍ର ବି ପିଉଛନ୍ତି।
ହଁ ଠାକୁର ହେଲେ ଯୋଉ କହନ୍ତି ଠାକୁର ହଅନ୍ତି ଝାଡି ହୁଅନ୍ତି ସେଇ ପତ୍ରରେ ବି ସେଇ।
ସେଗୁରାକ ସବୁ ଇଏ କରନ୍ତି। ଲୋକ ଝିଅ ଶୁଣ ଆମେ ବୁଝୁଛେ ଆମେ କହୁଛେ ଆମେ କାହିଁକି ପଇସା ଖ ର୍ଚ୍ଚ କରି କିବି ଆମେ ଗଛ କିଣିକି ଆଣିକି ଲଗଉଛେ ମାନେ ଆମର ସେତିକିଟାଆ ଅଛି ବେଲି କି ଆମ ଭାଇରେ ଏଇ ଜିନ୍ଷ ଟା ରହିଲା ଆମ ଆମ ପାଇଁକି ସୁନ୍ଦର ଆମ ଦେହ ପାଇଁକି ଭଲ। ସବୁ ଦେଇକି ଆମେ ଆଣିକି ଲଗଉଛୁ କିଣିକିରି ଆମେ ପଇସା ଖର୍ଚ୍ଚ କରିକି ଆଣିକିରି ମୁଁ ଆଣିକିରି ଆମର ସମସ୍ତେ ପାଟି କରିବେ ଏ ଗଛ ଗୁରା କାହିଁକି ଲଗଉଛୁ ଲଗଉଛୁ କିନ୍ତୁ ମୁଁ ସବୁ ଗ ଛ ଆଣିକି ବାରି ଘରେ ପୁରା ଲଗେଇଦେବି ହେଲା। ମୋ ବାଇରେ ମୁଁ ଆଜ୍ଞା କୋଉଠିକି ଫୁଲ ତୋଳିଆକୁ ଯାଉନି ମୋ ବାଇରେ ମୁଁ ସବୁ ପ୍ରକାର ଗଛ ଲଗେଇ ଦେଇଚି।
ହଁ ବେଲ ଗଛ ଟେ ବି ଆମେ ଲଗେଇଲେ ତାର ପତ୍ର ଆମେ ଠାକୁରଙ୍କୁ ଦବା ପୂଜା କରିପାରିବା ବେଲ ବି ଆମେ ଖାଇବା।
ବେଲ ପତ୍ର ତ ନିହାତି ଦର୍କାରେ ନା? ବେଲପତ୍ର ସବୁ କ୍ଷେତ୍ରରେ ଦର୍କାରେ ର ତମକୁ ଦଣ୍ଡିସି ହେଲା ବେଲପତ୍ର ପିଇବ ମନ୍ଦିରକୁ ସୋମ୍ବାର୍ କୁ ସୋମ୍ବାର ମନ୍ଦିରକୁ ଦର୍କାରେ। ଓଷା ବାର୍ ରେ ସବୁ ଥୀରେ କି ଦର୍କାରେ ତୁଳସୀ ଗଛ ତୁଳସୀ ଗଛ ସେମିତି ତୁଳସୀ ପତ୍ର ସବୁଥିରିକି ଦର୍
ହଁ ତୁଳସୀ ପତ୍ର ପୂଜା ଆମେ କରୁଛେ ତାକୁ ଥଣ୍ଡା, କାଶ ହେଲେ ବାଟିକି ପିଉଚେ।
ହଁ।
ତାର ଗଙ୍ଗଶିଉଳି ଗଛ ଟେ ଲଗେଇଲେ ବି ତାର ବି ଉପକାରିତା ଅଛି ଜର ହେଲେ ଆମେ ତାକୁ ବା
ହଁ ଗଙ୍ଗ ଗଙ୍ଗ ଶିଉଳି ଗଛ ଲାଗିଛି ରଙ୍ଗଶିଉଳି ପତ୍ର ଟା ସେ ଟା ଫୁଲ ଫୁଟିଲା ତକ ଠାକୁରଙ୍କୁ ଦିଆହେଉଛି ପତ୍ର ବି ଦର୍କାରେ ହଉଛି ଲୋକ ବହୁତ୍ ଲୋକ ଆସି ତାର ନେଉଛନ୍ତି।
ହଁ ସଜନା ଶାଗ ଗଛଟେ ବାଇରେ ନିହାତି ଲଗେଇବ ମାନେ ତାକୁ ସେ ପତ୍ର ଖାଇବା ତାାର ଛୁଇଁ ଖାଇବା
ସେଇଆବା ଲୋକ ସେଇଟା କଣ କଲ ବୁଝୁନାହାନ୍ତି ଲୋକଙ୍କୁ ବୁଝେଇଲେ ଯୋଉ ଲୋକ ଆମେ ଜାଣିବୁ ଏଇ ଲୋକ ପୋକକୁ ବୁଝେଇଲେ ବୁଝିଯିବ। ସିଏ ସେଇ ଅନୁସାରେ କାମ କରୁ ପ୍ରାୟ ଲୋକ ବୁଝୁନାହାନ୍ତି ନା।
ଧୀରେ ଧୀରେ ସବୁ ଗଛ ଏମିତି କାଟିଦେଲେ ଆମେ ମାନେ ବର୍ଷା ଠିକ୍ ଟାଇମ ରେ ବି ସେଥିପାଇଁ ହଉନି। ବହୁତ ଏବେ ଦେଖିବ ବହୁତ ଗରମ ହଉଛି।
ପଛ ରହିଲାନି ନା କିଛି ତାର ମାନେ ଇଏ ନାହିଁ। ଗଛ ରହିଲାନି ହଁ କେମିତି ଗରମ ହଉଛି ଏଇ କେବଳ ଗଛ ପତ୍ର ନ ରହିଲାଠୁ ହିଁ ଗରମ ହଉଛି।
କୋଉଠି ଗୋଟେ ରୋଡ ସାଇଡ ରେ ଟିକେ ଯଦି ଥକି ଗଲେ ଠିଆ ହେବା ଆଉ କୋଉଠି ଆଉ ଗଛ ବି ନାହିଁ କାରଣ ସବୁ ବଡ ରୋଡ କୁ ପୁରା ହେଇଗଲାଣି ପ୍ଲେନ ରୋଡ ଗଛ ସାଇଡ ରେ ଗୋଟେ ମାନେ ଘର ଅଛି ସେ ଗଛ ଗୋଟେ ବି ନାହିଁ ଆଉ।
ନା।
ଆଉ ସବୁ ଜଙ୍ଗଲରେ ଦେଖିବ ଥରେ ଥରେ ନିଆଁ ଲାଗି ଯାଉଛି ପଶୁ ପକ୍ଷୀ ମାନେ ସବୁ ସେମିତି ପଳେଇ ଆସୁଛନ୍ତି ଗଛ ପୁରା ପୁରା ଜଙ୍ଗଲ ପୋଡି ଯାଉଛି। ପଶୁ ପକ୍ଷୀ ସବୁ ପଳେଇ ଯାଉଛନ୍ତି ମାନେ ସହରକୁ ସେମାନଙ୍କୁ ମାରି ଦଉଛନ୍ତି ବି ସେଇ ଲୋକ।
ହଁ ହଁ ହଁ। ଓ ହଁ। ସବୁ ଜିନିଷରେ ଝିଅ ଲଗେଇଲେ ସବୁ ଜିନିଷ ଲୋକଙ୍କୁ ଆମର ଏଠି କେତେ ଲୋକଙ୍କୁ ମୁଁ ସେଇ କଥା କହିଲି କହିଲା ଭିତରେ ଦି ତିନି ଜଣ ଆଣିକି ଗଛ ଲଗେଇ ଚନ୍ତି।
ହଁ।
ଗଛ ଗୋଟେ ବାଇରେ ଲଗେଇଲେ କେଟେ ସୁନ୍ଦର ଦେଖାଯିବ ଭୃଷୁଙ୍ଗ ପତ୍ର ଗୋଟେ ସେ ଗୋଟେ ଗଛ ତାର ସ ପତ୍ର ଟା ସବୁବେଳେ ଦରକାର ପେଟ ଫେଟ ଗ୍ୟାସ ହେଇଗଲେ। ପେଟ ଫେଟ ଗ୍ୟାସ୍ ହେଇକଥିଲା ସେ ପତ୍ର ବାଟିକରି ପିଇଵ ସେ ପତ୍ରରୁ ଟିକେ ଜିରା ଟିକେ କାଗଜ ଲେମ୍ବୁ ଟିକେ ବାଟିକି ପିଇଦବ ତମ ପେଟ ଗ୍ୟାସ ପୁରା ବାନ୍ତି ଫାନ୍ତି ହଉଥିଲେ ଗ୍ୟାସ ହେଇଥିଲେ ସେଇଟା ପୁରା କମିଯିବ।
ସେ ଯୋଉ ବ୍ଲଡ ପ୍ରେସର ବଢିଗଲେ କୁହନ୍ତି ସଜନା ଶାଗ ବାଟିକି ପିଅନ୍ତି।
ହୁଁ ସେଇଟା ପିଅନ୍ତି ମୁଣ୍ଡରେ ବାଟି କି ଲଗାନ୍ତି ସବୁଥିରେ ଅଛି। ସବୁ ମାନେ ଯେକୌଣସି ଗଛ ହଉତାର କିଛି ନା କିଛି ଗୋଟେ ଗୁଣ ଅଛି।
ହଁ କଖାରୁ ଗଛଟେ ଲଗେଇଲେ ବି ଆମେ ତାର ଡାଙ୍ଗ ଖାଉଛେ ତାର ପତ୍ର ଖାଉଛେ। ତାର ଫଳ ଖାଉଛେ ଫୁଲ ଖାଉଛେ କଖାରୁ ଗଛରେ ସବୁ ଆମେ ଖାଉଚେ। ପୋଇ ପୋଇ ଗଛଟେ ବି ଲଗେଇଲେ ଖାଉଚେ ଆମେ କହୁନ ତା ପ ପତ୍ର ତାଙ୍ଗ ଯଦି ଆମେ ନିଜ ବାାଇରେ ମାନେ ଆଜିକାଲି ଦୁନିଆରେ ସାର ପଡିକି ଯେମିତି ବାହାରୁ ଜିନିଷ ଖାଇଲେ ଦେଖିବ ଅଧିକାଂଶ ଲୋକଙ୍କର ଚୁଟି ଫୁଟି ପାଚି ଯାଉଛି ଛୁଆ ମାନଙ୍କର ବି ସେଇ ହିଁ। ସେଥିପାଇ ଯଦି ଆମେ ନିଛ ହଁ ଯଦି ଆମେ ନିଜ ବାାଇରେଆମେ ଗୋଟେ ଗୋଟେ ହଉ ପଛେ ସବୁନିପରିବା ଯଦି ଗୋଟେ ଗୋଟେ ଆମେ ଲଗେଇଦବା
ଗୋଟେ ଗୋଟେ ପକେଇ ନିଜେ କରି ଖାଇବା କାଇଁ ଆମର ସେଇ ରାସାୟନିକ ଜିନିଷ ଖାଇବା ଦେହ ଖରାପ ହବ।
ଆର ବର୍ଷ ଲଗେଇଥିଲି ବିନ ଲଗେଇଥିଲି ଯୋଉ ଝୁଡିଙ୍ଗ ଛୁଇଁ ଲଗେଇଥିଲି କଲରା ଲଗେଇଥିଲି ଆଉ ଆଉ ଗୋଟେ କଣ ଲଗେଇଥିଲି ତିନ ତିନି ଜହ୍ନି। କିନ୍ତୁି ସପିସେଣ୍ଟ ବାଇଗଣ ବାଇଗଣ ସଫିସିଏଣ୍ଟ ଆମେ ଖାଇଛୁ।
ସେଇଆ ତ ଲଗେଇଦେଲେ ସେଥିରେ ପୃଷ୍ଟି ସେଥିରେ ଅଛି ପୃଷ୍ଟି ସାର ଆରିକା ଅଛି। ସେଇଟା ଖାଇଲେ ଦେହ ପାଇଁ ଭଲ ହ
ଭେଣ୍ଡି ଗଛ ସବୁ ଆଣିଥିଲି ମଞ୍ଜି ଯାଇକି କିଣିକି ଆଣିକି ବାଇରେ ସବୁ ଲଗେଇଥିଲି।
ନା ବାହାରେ ଯୋଉରା କିଣିକି ଖାଉଛ। ସେଥିରେ ଖାଲି ରାସାୟନ ଜିନିଷ ରହୁଛି। କାରଣ ସେମାନଙ୍କର ଭଲ ବେପାର ଅଧିକା ଫଳ ମାନେ ଅଧିକା ଗଛରେ ଫଳ ହବ ବୋଲି ସେ ବହୁତ ବହୁତ ପ୍ରକାର ସାର ପକଉଛନ୍ତି ଯୋଉଥିପାଇଁ କି ଫଳ ଅଧିକା ହବ।
ଦେଇ ଦଉ ସୁନ୍ତି।
ହଁ ମେଡ଼ିସିନ ଦେଇଦଉଛନ୍ତି ବହୁତ।
ମଝିରେ ମେଡିସିନ ଆମେ କଣ ବାଇରେ ଗୋଟେ ଗଛ ଲଗେଇଲୁ ତ ଆମେ କ ଗୋଟେ ଦିଟା ଗଛ ଲଗେଇଲେ ସେଥିରେ କଣ ଆମେ ମେଡିସିନ ଦେବୁ। ଏମିତି ଆମେ ଖ ଗାଇ ଖତ ପତ ଅଛି। ତା ମୂଳରେ ଆମେ ଦେଇଦେଲୁ ହେଲା। ମୁଁ ଯୋଉ ବାରିରେ ଯୋଉ ଗଛ ଲଗାଏ। ମୁଁ ମେଡିସିନ କେବେ ପକାଏନି। ମୋର ଏଇ ଗାଈ ଖତ ଗାଈ ଅଛି। ଗାଈ ଖତ ଆମେ ପକେଇ ଦଉଛୁ।
ହଁ।
ଯାହା ହେଲା ଖତ ପକେଇ ଦୋଉଛୁ। ଆମର ଗଛ ପୁରା ବହିଆଡେ ସାର କିଣା ହେଇକି ଆସିକି ଦିଆହେଲା। ସେଇ ଖତ ଭଳିଆ ସାର କିଣା ହେଇକି ଆ ଦିଆହେଲା। ତା ଦେହରେ ଖତ ବି ଆମର ଦିଆହେଲା। ଗଛ ବଳ ଠିଆ ହେଇକି ବଢିଲା।
ହଁ ସେୟା ଗଛରେ ଯଦି ଆମେ ଯୋଉ ରାସାୟନିକ ସାର ଯଦି ବ୍ୟବହାର ନ କରିକି ଯଦି ଆମେ ଗାଈ ଖତ ଏ ସବୁ ଯ ଦବା। ଗଛ ତ ଭଲ ନା ଭଳିବ ଏଥିରେ କାହିଁ ରାସାୟନିକ ସାର ମିଶିଲାନି ନା ତା ଦେହ ପାଇଁ ବି ଭଲ ରହିବ ଦେହ ସୁସ ସ୍ଥ ରହିବ।
ବାଇଗଣ ବିଲିକି ଉଁ ଥରେ କେ ଜମା ତିନିଟା ଗଛ ଥରେ କେ କିଲୋ ଦେଢ କିଲେ ନେକା ବାଇଗଣ ତୋଳା ହବ। ବାଇଗଣ ଶକ୍ତି ସେମ ତାଲେ ସେ କଣ ତ ଜାଗା ଟା ସାର ପାଇଲା। ଆଉ ସବୁବେଳେ ଖତ ତା ଦି ମୂଳରେ ଖତ ଦିଆହେଲା। ବଢିଆ ଫଳ ଫଳିଥିଲା।
ହଁ ସେଥିପାଇଁ ଆମ ଜୀବନରେ ସତରେ ବୃକ୍ଷର ବହୁତ ଜରୁରୀ ଅଛି। ଧୀରେ ଧୀରେ ଯଦି ଏମିତି ଲୋକମାନଙ୍କୁ ଆମେ ନ ବୁଝେଇବା ଯଦି ସତର୍କ ନ କରିବା ଏମିତି ଦିନେ ଦିନ ହେଇକି ସବୁ ଗଛ କଟିଯିବ। ଆଉ ମ ଣିଷ ମାନେ ବି ମରିଯିବେ। ଜୀବଜନ୍ତୁମାନେ ବି ସେଇ ମରିଯିବେ।
ସେମାନେ ଅକ୍ସିଜେନ ପାଇଲେନି ନା ଆଉ ସିଏ କଣ କରିବେ ନିଶ୍ଚିନ୍ତ ମରିବେ। ହୁଁ ଆଉ ତମେ କଣ ଖାଇଥିଲ?
ମୁଁ ଖାଇନି କିଛି ଯାଉଛି ଖାଇବି ଆଉ।
ଖାଇନ ଏତ ବେ
ହଁ ହଉ ଆଣ୍ଟି ତମ ସହ କଥା ହେଇକି ମତେ ଭଲ ଲାଗିଲା ରଖୁଛି ଏବେ।
ହଁ ହଁ।